ହ ହ୍ୟାଲୋ।
ହ୍ୟାଲୋ ଆଜ୍ଞା ନମସ୍କାର। ଆଜ୍ଞା ଆଜ୍ଞା ସୁଣା ଯାଉଛି ଶୁଭରାତ୍ରି ଶୁଭରାତ୍ରି।
ଆଜ୍ଞା ଶୁଭ ରାତ୍ରି ନାଇଁ ହେଇନି ଶୋଇଲା ବେଳେ ସେଇଟା କୁହନ୍ତି।
ଆଜ୍ଞା ତ ଏବେ ହେଇ ରାତି ହେଇଯିବଲାଣି ତ ଶୋଇ ପଡିବୁ ଆଉ ଟିକେ ପରେ ଆଉ।
ଆଜ୍ଞା ଆଜ୍ଞା ଆପଣ କଣ ଖାଇଛନ୍ତି?
ମୁଁ ଏବେ ତ ମ୍ୟାଗି ଖାଇଥିଲି, ଆପଣଙ୍କ ସାଙ୍ଗଙ୍କ ସହିତ। ଆଜ୍ଞା ଆଜ୍ଞା ଆମେ ତିନି ଚାରି ଜଣ ଖାଇ
ସେଇ ଯୋଉ ପୁରୁଷ ମିତ୍ରଟି ଅଛନ୍ତି ତାଙ୍କ ପାଖରେ ଆଉ କେଉଁ କେଉଁ ପୁରୁଷ ମିତ୍ର ଅଛନ୍ତି?
ଆଜ୍ଞା ଆଜ୍ଞା ଆଉ ଦି ତିନି ଜଣ ଖଣ୍ଡ ପୁରୁଷ ମିତ୍ର ମଧ୍ୟ ଅଛନ୍ତି। ସିଏ ଏ ସାର୍ଟ ଫାଟ ଟେକିକି ବୁଲୁଛନ୍ତି ଏବେ।
ଆଜ୍ଞା ଆଜ୍ଞା କାାଇଁ ସାର୍ଟ ଫାଟ କମେ ଟେକୀକି ବୁଲୁଛନ୍ତି?
ସେି ତ ତାଙ୍କୁ ଟିକେ ଟିକେ ସେ ଗରମ ଛୁଆ ତ ଗରମ ହଉଛି ତାଙ୍କୁ ଟିକେ। ତ ବୁଝିପାରୁଥିବେ କଣ କହିବାକୁ ଚାହୁଁଛି ମୁଁ।
ଆଜ୍ଞା ଆଜ୍ଞା ବୁଝିପାରୁଛି ତାହେଲେ ଆପଣ କଣ କରୁଛନ୍ତି ସେଇଠି?
ଆମେ କିଛି ନହ ଆମେ ଏଠି ମୁଁ ମୁଁ କିଛି ନଥିଲା ତ ତ ମୁଁ କରିଦେଲି ଆଉ। କିଛି ଗୋଟେ କାମ କରିଦବା ତ କାମ କରିଥିଲି ଆଉ।
ଆଜ୍ଞା ଆଜ୍ଞା ସେଥିପାଇଁ ଆପଣ ମତେ ଯୋଗାଯୋଗ କରିଦେଲେ।
ଆଜ୍ଞା ଆଜ୍ଞା ନିହାତି ସେଇ କଥା ତ ଆଉ ତ ଆପଣ କଣ ଖାଇ ଜି ନା ଖାଇନାହାନ୍ତି କିଛି।
ହଁ ହଁ ମୁଁ ଆସିକି ଖାଇଛି ରୁଟି ଆଉ ଆଳୁ ଭତା ଆଉ ଶାଗ ଭଜା। ହଁ ବଢଚୁରା ମିକ୍ସ।
ଓହୋ ଓହୋ କାହିଁ କୁଆଡେ ଯାଇଥିଲେ ନା କଣ।
ଆଜ୍ଞା ଆଜ୍ଞା ଯାଇ।
ହଁ ଆମେ ଟିକେ ଶୁଣୁଥିଲୁ ଆମେ ଟିକେ ଶୁଣିଥିଲୁ, ଆଜ୍ଞା କୁଆଡେ ଯାଇଥିଲେ?
ନାଇଁ ନାଇଁ ସେଇଟା ଏବେ ମୁଁ କହିପାରିବିନି ଯେହେତ ତ ମୁଁ ଘରେ ଅଛି ତ ତେଣୁ ସେଇ ସମ୍ବନ୍ଧରେ ମତେ କି
ମୁ ଏଇ ଆସ ଆଜ୍ଞା ଆଜ୍ଞା ଆମେ ତ ଜାଣିଛୁ ତଥାପି ଆପଣଙ୍କ ପାଟିରୁ ଶୁଣିଥିଲି ଭଲ ହେଇଥାନ୍ତା କଥା ବି ଚଳିବ ଆଉ। ଆପଣ ନ କହିଲ ଆଉ ଆଜ୍ଞା ଆଜ୍ଞା ଠିକ। ଠିକ୍ ଅଛି ଆଉ ଆପଣ।
ପଚାରିଲେ ମୁଁ କ କହିବି।
ଆଜ୍ଞା ଆଜ୍ଞା ଠିକ ଅଛି। ଆଉ ଆପଣଙ୍କ ସାଙ୍ଗଙ୍କ ଉପରେ ଆପଣଙ୍କ କଣ ମତାମତ ଅଛି, ରାୟ କଣ ଅଛି?
କୋଉ ବିଷୟରେ ରାଏ?
ମାନେ କେମିତିକା ପିଲାଟା ସିଏ ଭଲ ଖରାପ?
ଆଜ୍ଞା ଆଜ୍ଞା ମୋର ଯେତିକି ବି ସାଙ୍ଗ ସେଇ ପୁରୁଷ ମି ଅଛନ୍ତି ସେଇ ଯୋଉ ଦୁଇ ଜଣ ସେଇଠି ଯଦି ଅଛନ୍ତି।
ନାଇଁ ଦୁଇ ଜଣ ତ ନାହାନ୍ତି ଆପଣ ଯାହା ସହିତ କଥା ହଉଥିଲେ, ସେଇ ହିଁ ଅଛନ୍ତି।
ଆଜ୍ଞା ଆଜ୍ଞା ସେଇ ପୁରୁଷ ମିତ୍ର ଜଣକ ଆଜ୍ଞା, ସେ ଶୁଣୁନାହାନ୍ତି ତ ଆଉ ସେ ଶୁଣିଦେବେ ଯଦି ପୁଣି ଖରାପ ହେଇଯିବ। ଆଜ୍ଞା ଆଜ୍ଞା ସି ଆଜ୍ଞା ତ ସେଇ ପୁରୁଷ ମିତ୍ର ଜଣକ ବହୁତ ଟିକେ ଛନଛନିଆ ସେ ଟିକେ ସେ ସବୁ କଥାରେ ସବୁ ଛନ ଛନ ଛନ ଛନ ହୁଅନ୍ତି ଖାଲି ଆଉ ସେଇ ଯୋଉ ଆର ପୁରୁଷ ରହିଲେ ସିଏ ଟିକେ କଣ କହିଲେ ସିଏ ପୁରା ଯାହା ମାଇଣ୍ଡକୁ ଆସିବ ସାଙ୍ଗେ ସାଙ୍ଗେ କହିଦେବେ ଆଉ କିଛି ଭାବିବେନି ଯେ କାହାକୁ କୋଉ ଜିନିଷ କହିବା ଦରକାର କାହାକୁ କୋଉ ଜିନିଷ ପଠେଇବା ଦରକାର। ସେ ସବୁ ଜିନଷ ପଠେଇଦେବେ ସବୁ ଜିନିଷ କହିଦେବେ ତ ସେ ବି ଟିକେ ଖୋଲାମେଲା ପିଲା ସିଏ ଆଉ।
ଆଜ୍ଞା ଆଜ୍ଞା ଆମେ ତ ବହୁତ ଜାଣିଚୁ ତାଙ୍କୁ ସେ ବହୁତ ଖୋଲାମେଲା ପିଲା। ଆଉ ଆ ତାଙ୍କ ବିଷୟରେ ଆମେ ଏତେ ଆମର ସବୁ ସୂଚନା ଅଛି। କିନ୍ତୁ ଏଇ ଯୋଉ ପାଖରେ ଯଉ ପୁରୁଷ ମିତ୍ର ଅଛନ୍ତି ତାଙ୍କ ବିଷୟରେ ଏ ବ ସୂଚନା ନାହିଁ।
ଆଜ୍ଞା ଆଜ୍ଞା କାହିଁକି ଆପଣଙ୍କ ପାଖରେ ତାଙ୍କ ସୂଚନାଟା ନାହିଁ ଆଙ୍କ ସୂଚନାଟା ଅଛି।
ନାଇଁ ଆମେ ସେ ଯୋଉ ଦୂରରେ ଯିଏ ଅ ଅଛନ୍ତି, ସେ ସବୁ ଖୋଲାବେଲା ଲୋକ ନା ସେ ସବୁ ଏକ୍ସପ୍ରେସ କରିଦିଅନ୍ତି। ସବୁ କହିଦିଅନ୍ତି କି ଏମତି ଏମତି ଅଛି ଇଏ ସିଏ କିନ୍ତୁ ଯିଏ ପାଖ ଲୋକ ସିଏ ଏକ୍ସପ୍ରେସ କରନ୍ତି ନାହିଁ, ତ ସେଇ କଥା ହଉଚି କ କଥା ହଉଚି ସେଇଆ। ଆଜ୍ଞା ଇଏ ତ କିଛି କାହାକୁ କିଛି ବୁଝାନ୍ତି ନାହିଁ କି କହନ୍ତି ନାହିଁ।
ନାଇଁ ନାଇଁ ଆପଣ ଆପଣ ଭାବୁଚନ୍ତି କି ବୁଝନ୍ତି ନାଇଁ କହନ୍ତି ନାଇଁ। ସିଏ ଆପଣ ଭାବୁଥିବେ କି ସେ ମାଛିକୁ ମ କହୁନାହାନ୍ତି। କିନ୍ତୁ ସିଏ ମାଛିକୁ ମାଙ୍କଡ ବି କହିଦେଇ ପାରନ୍ତି।
ଆଜ୍ଞା ଆଜ୍ଞା ମୁଁ ବୁଝିପାରୁଚି ଆପଣଙ୍କ କହିବାକୁ ଚାହୁଁଚନ୍ତି ସିଏ ଆପଣଙ୍କ ଆଗରେ କହୁଚି। କାହିଁକି ନା ଆମ ଆଗରେ ତ କୁହନ୍ତି ନାହିଁ।
ନାଇଁ ନାଇଁ ସେ ସ ନାଇଁ ନାଇଁ ସେ ସମସ୍ତ ଆଗରେ କୁହନ୍ତି। ତ ସିଏ ଯାହାକୁ ଟିକେ ଅଧିକା ଜାଣି ଦେଇଚନ୍ତି ସେ ତାଙ୍କ ଆଗରେ ସେମିତି ତି କହିଦିଅନ୍ତି ଯେମିତି କି ଆମର ଆଉ ଗୋଟେ ମହିଳା ମିତ୍ର ଅଛନ୍ତି। ସିଏ ତ ତାଙ୍କୁ ଆଉ ଟିକେ ଭଲସେ ଜାଣିଚନ୍ତି ଆଜ୍ଞା ଆଜ୍ଞା।
ଜାଣିଅଛି।
ତ ସେଇ ମହିଳା ମିତ୍ର ହ କ ସେଇ ମହିଳା ମିତ୍ର ଅଧିକା ଜାଣିଥିବେ ତାଙ୍କ ବିଷୟରେ କିନ୍ତୁ ମୁଁ ଟିକେ କମ ଜାଣିଚି।
ନାଇଁ ନାଇଁ ଆମେ ତ ଆମ୍ ମୁଁ ଯାହା ଶୁଣିଚି ଆପଣ ତାଙ୍କ ସ୍କୁଲରେ ପଢୁଥିଲେ ତ। ଆପଣ ତାଙ୍କ ବିଷୟରେ ଟିକେ ଅଧିକା ଶୁଣିଚନ୍ତି।
ଆଜ୍ଞା ଆଜ୍ଞା ଆପଣ ମଧ୍ୟ ସେଇ ସ୍କୁଲରେ ପଢୁଥିଲେ କିନ୍ତୁ ମୁଁ ଆସିଲା ପରେ।
ଆଜ୍ଞା ଆଜ୍ଞା କଣ କହିଲେ?
ମୁଁ ବି ସେଇ ଆପଣ ବି ସେଇ ସ୍କୁଲରେ ପଢୁଥିଲେ କିନ୍ତୁ ମୁଁ ଆସିଲା ପରେ।
ଆଜ୍ଞା ଆଜ୍ଞା ଆପଣ କେନ୍ତି ଜାଣିଲେ ମୋ ବିଷୟରେ ବହୁତ କିଛି ଜାଣି ଦେଇଛନ୍ତି ଆପଣ।
ଆଜ୍ଞା ଆଜ୍ଞା ମୁଁ ସବୁ କିଛି ଜାଣିଦେଇ
ଆଜ୍ଞା ସିଏ ତ ଅଛନ୍ତି ଜଣେ ସେ ଚୁପ ସ ଚୁପସଇତାନିଆ ଟିକେ ତ ସେ ସମସ୍ତଙ୍କୁ ସେଇ କଥା କହିଦିଅନ୍ତି ସବୁ ଟିକେ ଆଉ। କିଛି ଟପିକ ନ ମିଳିଲେ ସବୁ କଥା ସିଏ କହି ଦଉଥିବେ ଆପଣଙ୍କ ଆଗରେ ଆଉ।
ଆଜ୍ଞା ଆଜ୍ଞା ସିଏ ଟିକେ ନାଇଁ ସିଏ ଖୋଲା ମେଲା ପିଲା ଯେ ସିଏ ଟିକେ କହିଦେଇଥିଲେ ଆଉ ଇ ଇଏ ଇଏ ଟିକେ ଆଜ୍ଞା ଇଏ ତ ହଉଚନ୍ତି ବନ୍ଦ ବାନ୍ଦ
କଣ କହିଲେ, ବନ୍ଦ୍ ବାନ୍ଦ୍ ପିଲା ବାସ୍ ବାସ୍ ପ୍ରାଇଭେଟ୍ ପର୍ସନ।
ଆଜ୍ଞା ଆଜ୍ଞା। ସବୁ କଥା ଯେତେବେଳେ ଦୁଃଖ ଲାଗିବ ମନ ଭିତରେ ଚାପି ଦେଇକି ବସି ପଡିବେ ମୁଁହଟା ଶୁଖେଇ ଦେବେ। ପ ଚାରିଲେ ନା କିଛି ହେଇନି କିନ୍ତୁ ତିନ ଚାରି ଦିନ ଯାଏ ସାଡେ ସାଡ ଷ୍ଟୋରି ଦିଆ ହଉଥିବ।
ଆଜ୍ଞା ଆଜ୍ଞା ସେ କିଛି କହିବେନି। ସେ କିଛି କହିବେନି ଆପଣଙ୍କୁ ବୁଝିବାକୁ ପଡିବ। ସେ ଟିକେ କଂପିଲିକେଟେଡ୍ ପର୍ସନ। ଆପଣଙ୍କୁ ଆପଣ ଏତେ ସମୟ ଅଛନ୍ତି, ବହୁତ ଭଲ କଥା। ସାଙ୍ଗ ହେଇକି ଅଛନ୍ତି ସାଙ୍ଗ ହୋଇ ରହିବା ବି ବହୁତ ମୁଶକିଲ।
ଆଜ୍ଞା ଆଜ୍ଞା ଆପଣଙ୍କ ଖାଲି ସେ ବୋର କରିଦଉଥିବେ। ଆପଣଙ୍କୁ ତାହେଲେ ସେ ବୋର କରିଦଉଥିବେ।
ନାଇଁ ସେ ବୋର କରନ୍ତିନି। ସିଏ ବହୁତ ଗପନ୍ତି। ଆମ ଆଗରେ ବହୁତ ଗପନ୍ତି। ପୁରା ଗପିବେ ମାନେ ଅଲଗା ଅଲଗା ଗପ ଗ- ଗାଡି ଫାଡି ଅଲଗା ଅଲଗା କଣ ଚାଲାକି! ସେ ତାଙ୍କର ନିଜେ ନିଜ ଗପିବେ ପୁରା। ଆମେ ଯୋଉ ମାଗେଣା ଖେଳ ମାଗେଣା ନିଆଁ ନାମକ ଯୋଉ ଖେଳ ଆମେ ଖେଳୁ ଆଜଞା ଆଜ୍ଞା ଆଜ୍ଞା। ସେଇ ଖେଳ ବି ଖେଲେ ତ ସେଇ କଥା ଆମେ ଭୁଲି ଯାଉ ସବୁ ଆଉ। ସେଇ ବିଷୟରେ ଆମେ ପୁରା ମାଡାମାଡି ହେଇଯାଉ ତା ଭିତରେ ଆଉ।
ଆଜ୍ଞା ଆଜ୍ଞା ତାହେଲେ ଆପଣ ତା ଦେହରେ ତ ସୋଧା ସୋଧୀ ବି ହେଇଯାଉ ଥିବେ।
ନାଇଁ ନାଇଁ ଆମେ ସେମିତି ପ୍ରୟୋଗ କରୁନା ଆମେ ଆମେ ଖାଲି ଅଳ୍ ଅଳ୍ପ ଖାଲି କଥାରେ କଥାରେ ଆମେ ଏମିତି କଥା କହୁ ତା ମୁହଁ ଶୁଖିଯାଏ ଆଉ।
ଆଜ୍ଞା ଆଜ୍ଞା ତ ଆପଣ କଣ ସେଇ ପୁରୁଷ ମିତ୍ର ବିଷୟରେ ଜାଣିଛନ୍ତି କି କହୁନାହାନ୍ତି।
ଆଜ୍ଞା ସିଏ ମାଗଣା ନିଆଁ ନାମ ଖେଳରେ, ମାରି ମରିିକି ଟିକେ ଖାଲି ଡିଆନ୍ ଡିନ୍ କରେ, ନହେଲେ ଆଉ ସେ ଡିୟାନ ଡିନ କରେନି। ଆମେ ତ ବହୁତ କିଛି ଜାଣିଛୁ ଆପଣ ଯଦି ଆଣିଛନ୍ତି ଆମେ ବି ସେତିକି ହିଁ ଜାଣିଛୁ ତାଠୁ ଅଧିକ କିଛି ଜାଣିନାହୁଁ ଆମେ।
ଆଜ୍ଞା ଆଜ୍ଞା ଯଦି କିନ୍ତୁ ଆପଣ ଯେତିକି ଜାଣିଛନ୍ତି ପୁଣି ଥରେ କହିଦେଲେ ଆମର ଟିକେ ଯୋଗାଯୋଗ ଟା ସମ୍ପୂର୍ଣ୍ଣ ହେଇଯାଆନ୍ତା।
ସେ ମୁଁ ଜାଣିଛି କି ବହୁତ ବହୁତ ମାନେ ଧ୍ୟାନ ଯତ୍ନ ରଖିବା ପିଲାଟା ଯାହାକୁ ବି ରଖି ଯତ୍ନ ରେ ରାଖେଇଛି।
ଆଜ୍ଞା ଆଜ୍ଞା
ମୁଁ ମୁଁ ଦିନେ ତା ଗାଡିରେ ବସିଥିଲି ତା ଗାଡି ରେ ସିଏ ସେ ଯୋଉ ସାଇଡ ରେ ଥାଏ ତାକୁ ଖୋଲିକି ମତେ ବସେଇଲା, ମୁଁ କେତେ ମୁଁ ପୁରା ଧନ୍ୟବାନ ନେଇଗଲି ତା ପାଇଁ।
ଆଜ୍ଞା ଆଜ୍ଞା ସେଏ ତାହେଲେ ମତେ ଲାଗୁଛି ଶିଏ ଆପଣଙ୍କ ଉପରେ ବି ଟିକେ ଅ ଖୁସି ଅଛନ୍ତି ସେଥିପାଇଁ
ଆଜ୍ଞା ନାଇଁ ନାଇ ନାଇଁ ନାଇଁ ନାଇଁ ସେ ସମସ୍ତଙ୍କ ପାଇଁ ଖୋଲିଦିଅନ୍ତି।
ଆଜ୍ଞା ଆଜ୍ଞା ତାହେଲେ ଇଏ ବି ତ ତାହେଲେ ସେଇୟଆ ହେଇଗଲେ, ଯେ ଖୋଲା ମେଲା ପିଲା ପୁରା।
ନାଇଁ ନାଇଁ ଖୋଲା ମେଲା ପିଲା ନୁହଁ, କିନ୍ତୁ କଥା ହଉଛି ସିଏ ଯେତେବେଳେ ମାନେ ଗୋଟେ ପିଲାଙ୍କ ସହିତ ମି ମିଶି ସାରନ୍ତି ତାପରେ ଯାଇକି ଟିକେ ଏକ୍ସପ୍ରେସ କରିପାରନ୍ତି, ନହେଲେ ଏକ୍ସପ୍ରେସ କରିପାରନ୍ତିନି।
ଆଜ୍ଞା ଆଜ୍ଞା ଠିକ କଥା କହିଲେ।
ଆଜ୍ଞା ଆଜ୍ଞା ଆପଣ ସହିତ ତ ଗୁଳି ଗାଳି ଗଲେଣି, ମିଶି ମାସି ଗଲେଣି, ତ ଆପଣ ସହିତ ତ ସବୁ କହିଦଉଥିବେ କଣ କଣ କହିବାକୁ ଚାହୁଁଥିବେ।
ନାଇଁ ନାଇଁ ସେ କିଛି କହୁନାହାନ୍ତି ସିଏ ଖାଲି ଟିକେ ସେ ସବୁବେଳେ ସେମିତି ଅଛି କି ଖାଲି ଛନଛନ ଗୁଣ ଟିକେ ଅଛି ଆଉ।
ଆଜ୍ଞା ଆଜ୍ଞା ଆପଣର ଆଗେ ଟିକେ ସିଏ କୃଷ୍ଣ କଳା ଦେଖଉଥିବେ ଆଉ ଆ।
ନାଁ ନହିଁ ନଁ ନହିଁଜ ଯାହା ଇଏ ଇଏ କୃଷ୍ଣକଳା ଦେଖାନ୍ତିନି, ଦେଖାନ୍ତି କୃଷ୍ଣ କଳା ସେଇ ଯୋଉ ଆର ପୁରୁଷ ମିତ୍ର ସିଏ ଟିକେ ସବୁଥିରେ ସିଏ ଆଙ୍କ ଠାରୁ ହଉଛନ୍ତି ଡବଲ ଏକ୍ସ ଛଞ୍ଚନିଆ।
ନାଇଁ ନାଇଁ ସିଏ ଦେଖେଇ ସିଏ ଦେଖାନ୍ତି ବ ଇଏ ଟିକେ ଭିତରିଆ ଦେଖାନ୍ତି କହିପାରନ୍ତିନି ଆ କଣ ଯଦି କିଛି ସାହାଯ୍ୟ କରିବେ ଇଏ ବହୁତ ଦେଖେଇ ପାରିବେ। ମତେ ଯାହା ଲାଗୁଚି ମତେ ଯାହା ଲାଗୁଛି।
ଆଜ୍ଞା ଆଜ୍ଞା ଆପଣଙ୍କୁ ତ ବହୁତ କିଛି ଲାଗିଯାଉଛି।
ଆଜ୍ଞା ଆଜ୍ଞା ମୁଁ ଟିକେ ସତ କଥା କହେ।
ଆଜ୍ଞା ଏଇ ଏଇ ସତ କଥା କହିବା ପାଇଁ ଆପଣଙ୍କୁ କୋଉଠି କୋଉଠି ଫସିବେ ସେ ଏ ସବୁବେଳେ ମିଛ କଥା କହିବା କଥା।
କାଲି ତ ମୋ ମାମା ଏଇ କଥା ହିଁ କହୁଥିଲା ଯଦି ଆପଣ ଏତେ ସତ କଥା କହିବୁ ତୁ କୋଉଦିନ ମାଡ ଖାଇଯିବୁ।
ଆଜ୍ଞା ଆଜ୍ଞା ଆପଣଙ୍କ ମାତାଶ୍ରୀ ଏକଦମ୍ ଠିକ କଥା କହିଛନ୍ତି। ଆରେ ମାତା ଶ୍ରୀ ମାନେ ଠିକ କଥା ହିଁ କୁହନ୍ତି ସବୁବେଳେ।
ଆଜ୍ଞା ଆଜ୍ଞା ତ କଥା ବି ଆମେ ସତ କଥା ହିଁ କହିବା ଆମେ ସବୁବେଳେ ସାଙ୍ଗଙ୍କର ଭଲ ହି ଚାହିଁବୁ ଆମେ କେବେ ଆମ ମିତ୍ରର ଖରାପ ଚାହିଁବୁ ନାହିଁ।
ଆଜ୍ଞା ଆଜ୍ଞା ତ ଆପଣ କହୁନାହାନ୍ତି ଆଉ କିଛି। ଆପଣଙ୍କର ମହିଳା ମିତ୍ର କିଏ ଅଛନ୍ତି ତାଙ୍କ ବିଷୟରେ।
ହଁ ଜଣେ ଜଣେ କିଏ ଥିବେ ମହିଳା ମନ୍ତ୍ର କିଏ ଥିବେ ଆପଣଙ୍କ ଆମ ନିଜ ମିତ୍ର ଯିଏ ସିଏ ଆପଣଙ୍କୁ ଭଲରେ କହିଦେବେ।
ମୁଁ କିଛି ଆମେ ଟିକେ ବହୁତ ଦୂରକୁ ଯାଉ ମହିଳା ମିତ୍ରଙ୍କୁ ଦେଖା କରିବା ପାଇଁ। ପାଖ ପାଖ ଲୋକ କେହି ନାହାନ୍ତି।
ଆଜ୍ଞା ଆଜ୍ଞା ତାହେଲେ ଆପଣ ଗଛ ଲଗେଇ ସାରିଛନ୍ତି ପାଣି ବି ଦଉଛନ୍ତି।
ଆଉ ପାଣି ଦେଇ ପାରୁନି ଟିକେ ଦୂରରେ ମୁଁ ରହୁଛି ଯେହେତୁ ପାଣି ଟିକେ ଦେଇପାରୁନି। ଚଳେଇ ଦଉଛି ଆଜେଷ୍ଟସ୍ ଆଉ ନାଇଁ ମାସକେ ଥରେ ହବ ଆଉ ଛଅ ମାସେ ଥରେ କିଛି ଏତେ ସମୟ ଆମେ ରହିପାରିବ ନାହିଁ,
ଆଜ୍ଞା ଆଜ୍ଞା ତାହେଲେ ଆପଣ କେ କେ ତେ ବ୍ୟବଧାନରେ ଯାଇକି ଗଛରେ ପାଣି ଦିଅନ୍ତି।
ଆମେ ସବୁ ସବୁ ସପ୍ତାହେ ଟିକେ ଟ୍ରାଏ କରୁ ସବୁ ସ୍ ପ୍ତା ସବୁ ମାସେ ଟିକେ ଟ୍ରାଏ କରୁ ଆଉ।
ଆଜ୍ଞା ଆଜ୍ଞା ସେ ଗଛ ଏବେ କେତେ ମାସ ହେଲାଣି ପାଣି ପିଇଛି ନା କେତେ ବର୍ଷ ହେଲାଣି ପାଣି ପିଇ ସାରିଲେଣି।
ରିସେଣ୍ଟ ପନ୍ଦର ଦିନ ତଳେ ପାଣି ଦିଆହେଇଛି।
ନାଇଁ ନାଇଁ ମୁଁ କହୁଛି କେତେ ଦିନଠାରୁ ପାଣି ପିଇ ଆସିଲାଣି।
ଓହୋ ଏ ସେଇ ଗଛ ତ ଅଳ୍ପ ଏବେ ମାସେ ଦି ମାସ ହବ। ତା ପୂର୍ବରୁ ନାଇଁ ନାଇଁ ପାଣି ଆଗରୁ ପିଇଛି କିନ୍ତୁ ଏବେ ଭଲରେ ସବୁ
ଓହୋ ଭଲ ସେ ପିଉଛି ଆଗରୁ ଟିକେ କଣ୍ଟ୍ରୋଲ ରେ ପିଉଥିଲେ ଏବେ ବିନା କଣ୍ଟ୍ରୋଲ ରେ ପିଉ
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ବୁଝିପାରୁଛନ୍ତି ଆଉ ଆପଣ ସବୁ ବୁଝିପାରୁଛନ୍ତି ତାହେଲେ।
ପୂର୍ବରୁ କୌଣସି ଗଛ ଲଗେଇଥିଲେ ନା ଲଗେଇ ନଥିଲେ।
ହଁ ତା ପୂର୍ବରୁ ବି ଗୋଟେ ଦିଟା ଗଛ ଲାଗିଥିଲା ଗଛ ନ ଲଗେଇଲେ ଆମେ କଣ ରହି ପାରିବୁ। ଗଛ ଲଗେଇବା ନିହାତି ଜରୁରୀ ମୁଁ ଗଛ ପ୍ରେମୀ ମଣିଷଟା ତ ଗଛ ଲଗାଏ ସବୁବେଳେ।
ଆଜ୍ଞା ଆଜ୍ଞା ତାହେଲେ ଆପଣ ଉଦ୍ଭିଦ ବିଜ୍ଞାନ ପଢିଲେନି।
ହଁ ଉଦ୍ଭିଦ ବିଜ୍ଞାନ ଏବେ ପଢିବି ଏବେ ପଢିବି ଉଦ୍ଭିଦ ବିଜ୍ଞାନ ଉପରେ।
ଆଜ୍ଞା ଏ ଏବେ ତାହେଲେ ଆପଣ କଣ ପଢୁଥିଲେ କି?
ଏବେ ମୁଁ ପଢ଼ିିନଥିଲି ମୁଁ ଏବେ ଯେଉଁ ଓକିଲ ଉପରେ ପଢ଼ିବାକୁ ଟ୍ରାଏ କରିଥିଲି ତା ପରେ ମୁଁ ବୁଝିଲି କି ମୋର ଉଦ୍ଭିଦ ବିଜ୍ଞାନ ଉପରେ ଅଧିକ ନଲେଜ ତ ଉଦ୍ଭିଦ ବିଜ୍ଞାନ ପଢି ହଉ ଆଜ୍ଞା।
ମୋର କିଛି କାମ ପଡିଯାଇଥିବାରୁ ଆପଣଙ୍କୁ ମୁଁ ପରେ ଯୋଗ ଯୋଗ କରୁଛି।
ଆଜ୍ଞା ଆଜ୍ଞା ଠିକ୍ ଅଛି ଠିକ୍ ଅଛି ହଉ ରହୁଛି।